ହ୍ୟାଲୋ ଆଜ୍ଞା ନମସ୍ ଏ ଭାଇ ରାକେଶ ଭାଇ କଣ୍ ଭଲ ଅଛ?
ଆଜ୍ଞା ବହୁତ ଭଲ ଅଛି କେମିତି ଅଛନ୍ତି ଆପଣ? ହ୍ୟାଲୋ ହ୍ୟାଲୋ ଭାଇ ସୁଭା ଯାଉଚି? ହ୍ୟାଲୋ ଭାଇ ହ୍ୟାଲୋ ଭାଇ ଶୁଭା ଯାଉଛି ମୋ ଭଏସ୍
ହ୍ୟାଲୋ
ହଁ ଭାଇ ଏବେ ଶୁଭାଗଲା ଆପଣଙ୍କର
ଭାଇ ଦେହ ଭଲ ଅଛି ତ?
ହଁ ହଁ ଭାଇ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ମଧ୍ୟ୍ୟ ଭଲ ଅଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ମଧ୍ୟ ସମସ୍ତେ ଭଲ ଅଛନ୍ତି ବାପା ମା ଭାଇ ଭଉଣୀ ସବୁ ଭଲ ଅଛନ୍ତି ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ହଁ ସମୟରେ ବି ସବୁ ସମସ୍ତେ ସେଇ ପ୍ରଭୁଙ୍କ କୃପାରୁ ବହୁତ ଭଲ ରେ ଅ
ଆଚ୍ଛା ଆଚ୍ଛା ଆଉ ଭାଇ କଣ ପଢାପଢି କେମିତି ଚାଲିଚି ତୋମର?
ଚାଳ ଚାଲିଚି ଭାଇ ପଢାପଢି ଚାଲିଛି। ଆଉ ଏବେ ତ ଆଗକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡାକ ସବୁ ରହିଚି ତା ପାଇଁ ଟିକେ ପରିଶ୍ରମ ଚାଲିଛି। ରାତା ଯେତେ ଆପଣ ତ ଜାଣିଥିବେ ଗୋ
ହଁ କୁହନ୍ତୁ କୁହନ୍ତୁ।
ଆଉ ତ ଜାଣିଥିବେ ପ୍ରତିଯୋଗିତା କେମିତି ଭାବରେ ବଢିଗଲାଣି ତ ସେଥିପାଇଁ ତ ଦିନ ରାତି ପରିଶ୍ରମ କଲେ ମଧ୍ୟ କମ ପଡିଯିବ। ତ ଟିକେ ରାତି ସାରା ପରିଶ୍ରମ କରିବାକୁ ପଡୁଛି ଯେମିତି ହେଲେ ବି। ଆଉ ଟିକେ ସମୟ ଖାଲି ସମୟ ମିଳିଲେ ସେ ଦୂର ସଞ୍ଚାର ଯନ ନ୍ତ୍ର ରେ କିଛି ତ କରିବାକୁ ପଡିବ।
ଠିକ ଠିକ କହିଲେ ଭଇ ଚାକିରି ଯିଦି କରିବାର ଅଛି ତାହେଲେ ଦିନ ରାତି କଷ୍ଟ ନ ପଡିଲେ କେମିତି ହବ? ଚାକିରି କରିବାକୁ ହେଲେ ଦିନ କି ଓ ତାହେଳେ ଆପଣ କୋଉ ପୁ-ପୁ-ରହୁଛନ୍ତି?
କଣ କହିଲେ?
କୋଉ କମ୍ଫଟେଟିଏ କଣ କରୁଛନ୍ତି।
ଭାଇ ଏବେ ସବୁ ଏବେ ତ ମୋର ଗ୍ରାଜୁଏସନ୍ ସରିଲା। ମୁଁ, ମୁଁ ସବୁ ପ୍ରକାରେ ପ-ଆପ- ଆପ୍ଲାଏ କରିବି ଆଉ। ତା ପୂର୍ବରୁ ତ ମୁଁ କେବଳ ମାନେ ଯୋଉ ଆମର ସେନାବାହିନୀ ଅଛି। ସେନାବାହିନୀ ପାଇଁ କେବଳ ପ୍ରିପେୟାର୍ କରୁଥିଲି। କେବଳ ପ୍ରସ୍ତୁତ ହଉଥିଲି ଏବେ ସବୁଥିପାଇଁ ପ୍ରିପେୟାର୍ କରିବି। ଆଉ ମୋର କିନ୍ତୁ ମୂ- ମୂଳ ଲକ୍ଷ୍ୟ ହଉଛି ଯେ ଅ, ଯେମିତି କିି ଗୋଟେ ମାନେ ଘସେ ସେନାବାହିନୀ ଏ ସେ ଅଫିସର ହେବା ପାଇଁ ଆଉ।
ଭାଇ ଲ ରକ୍ଷ ରଖ, ଲକ୍ଷ ରଖିଛନ୍ତି ବା କୋଉଟି ସାଇଜରେ କରିଲେ ନିଜ ଲବେକୁ ନିିସ୍ତ ହାସଲ କରିବେ। ବଡି ତ ଲାଗି ରହିଛି। ପ-ବଡି ତ ଲାଗିରହିଛି ଆପଣ ଆଉ ମାଇଣ୍ଡ ଫ୍ରେଶ୍ କରିବା ପାଇଁ ଖେଳ ଖେ ସେ ବୁଲାବୁଲି କଣ କରୁଛନ୍ତି ନା ସେମିତି କିଛି ନାହିଁ?
ହଁ, ହଁ, ମୁଁ ଯୋଉ ଛାତ୍ରାବାସରେ ରହୁଛି। ଛାତ୍ରାବାସରେ ସକାଳୁ ଆମେ ଆକ୍ଚୁଲି କଣ କ କରୁଚୁ ନା ଗ୍ରା ମାନେ ଖେଳ ପଡିଆ ଯାଉଛୁ ସେଠାରେ ଆମେ ଟିକେ ରନିଙ୍ଗ ହୋ ରନିଙ୍ଗ କରୁଛୁ। ଦୌଡା ଦୌଡ଼ି କରୁଚୁ। ଶାରୀରିକ କାର୍ଯ୍ୟକ୍ରମ କରୁଚୁ। ତାପରେ ଘଣ୍ଟା ଟେ ଦେଢ ଘଣ୍ଟା କରିଲା ପରେ ଆମେ ରୁମ୍ କୁ ଆସ ଆସୁ ଭାରି। ରୁମ୍ କୁ ଆସିଲା ପରେ ତ ଜାଣିଥିବେ ଆପଣ ଶାରୀରିକ କାମ କର୍ମ କରିବା ପରେ ଟିକେ ମାନେ ଥକା ଲାଗିବ। ଓ ଥକା ଲାଗିଲା ପରେ ଟିକେ ଶୋଇଯାଉ ଯେ ଟିକେ ଶୋଇଲା ପରେ ପୁଣି ଉଠିକି ପଢାପଢି କରିବାକୁ ଯାଉଚୁ। ପୁଣି ପଢାପଢି ସରିଲେ ଖାଏ ମଧ୍ୟାହ୍ନ ଭୋଜନ। ମଧ୍ୟାହ୍ନ ଭୋଜନ ଖାଇସାରିଲା ପରେ ଆଉ ଟିକେ ମାନେ ମାନେ ଟା ଅଁ, ଖାଲି ସମୟ ମିଳିଯାଉ ଚି, ଖାଲି ସମୟରେ ଟିକେ ମୋବାଇଲ୍ ଦେଖୁଚୁ କି କଣ କରୁଚୁ। ପୁଣି ଟିକେ ଶୋଇ ପଡୁଛୁ। ଆ, ଶୋଇପଡିକି ଉଠିଲା ପରେ ଟିକେ ଖେଳିବାକୁ ଯାଉଚୁ। କଣ ପାଇଁ ନା ଆପଣ ଜାଣିଥିବେ ପଢାପଢିର ମାନେ ଏ ଟେନସନ ଭିତରେ ଖେଳ କୁଦ ବି ଟିକେ ରହିବା ଦରକାର କଣ ପାଇଁ ନା ଯଦି ଆମେ ସବୁବେଳେ ପଢିବା ତାହେଲେ ଗୋଟେ କାର୍ଯ୍ୟରେ ଆମେ ଲିପ୍ତ ରହିଲେ। ତାହେଲେ ଆମର ମାଇଣ୍ଡ ମାନେ ମୁଁ ମସ୍ତିଷ୍କ କାମ ଦବନି ଠିକ ସେ। ଆଉ ପଢିବାରେ ବି ମଧ୍ୟ କେନ୍ଦ୍ରୀଭୂତ ଆମେ କରିପାରିବା ନାହିଁ। ତ ସେଥିପାଇଁ ତ ଯେମିତି ହେଲେ ଟିକେ ଆମକୁ ଫ୍ରେସ୍ ହବାକୁ ପଡିବ।
ହଁ।
ଠିକ ଠିକ କହିଲ ଭାଇ। ଖେଳ ଟି ନ କଲେ ମାଇଣ୍ଡ ଫ୍ରେସ୍ ହବନି। ତେଣୁ ତୋମ ପଟ ପଟର ମୋ ଡିଟେଲ ଭଲ ଆସେନି।
ହେଲେ ଭାଇ ତୋମେ କହିଲ ହସ୍, ହଁ ଠିକ ଠିକ ଭାବିଲ। ଭାଇ ତୋମେ କହିଲ ହଟେଲ୍ ରେ ରହୁଛୁ ରହୁଚି। ତାହେଲେ ତୋମେ କୁହ ଟିଲ ରହିଲେ କଣ ଖାଦ୍ୟ ବନେଇବାର ଆସେ କି ତେ ମେସ୍ ରୁ ହି ଖାଅ?
ନାଇଁ ଆମକୁ ଖାଦ୍ୟ ଆମକୁ ମିଳୁଛି ମାନେ ବନା ହଉଛି ଆମର ଗୋଟେ ଜାଗାରେ ବନା ହଉଛି ଆଉ ସେଠିକି ସବୁ ପିଲା ଆସିକି ଖାଉଛନ୍ତି ଆମେ ନିଜେ ବନେଇବାକୁ କିଛି ପଡୁନି।
ଆଚ୍ଛା ଆଚ୍ଛା ତ ଠିକ୍ ଏଟା ମତେ ଠିକ୍ ଯଦି ନିଜେ ଖାଦ୍ୟ
ଆଜ୍ଞା ଆଜ୍ଞା ଯଦି ଆମର କଣ ଇଚ୍ଛା ହେଲା ମାନେ ଖାଇବା ପାଇଁ ତାହାଲେ ଆମେ ବାହାରୁ କିଣି ଧରିକି ପଳେଇ ଆସୁ ବାହାରୁ କିଣିକି ଖାଇଦବା ଟିକେ ମାନେ ନେ ଆଉ ମାନେ ହଷ୍ଟେଲ ର ଆଲା ଏଲାଓ ନାହିଁ ନା ବାହାର ଯୋଉ
ହଁ ଠିକ୍ ଠିକ୍ ହଁ ତାହାଲେ କଣ ଅସୁବିଧା ସୁବିଧା ହବ କିଏ ଜାଣିଛି?
ହଁ। ଆପଣ ଯାଆନ୍ତି ହଷ୍ଟେଲରେ ମାନେ ସାତ୍ରବାସରେ ବହୁତ ପ୍ରକାର ବହୁତୁ ଆଡୁ ବହୁତ ପ୍ରକାର ପିଲା ଆସନ୍ତି କିଏ କେତେବେଳେ କଣ କରେ ସେଟା ଠିକ୍ ନାହିଁ ନା।
କଣ କରିବ ଠିକ୍ କଥା ଗ୍ୟାସ ରଖିବ ଗ୍ୟାସ ରଖିବ ବହୁତ ଲୋକ ଲୋକଙ୍କର ଜୀବନ ମଧ୍ୟ ଯାଇପାରିବନି ତେଣୁକରି ହଷ୍ଟେଲ ର ନିୟମ ଟା ବହୁତ ଠିକ୍।
ଆଉ ଆପଣଙ୍କର ଏବେ ରାତିରେ ଭୋଜନ କଣ ଖାଇବେ?
ମୁଁ ଏବେ ରାତିରେ ବର୍ତ୍ତମାନ ଆମେ ତ ଖାଇକି ବି ଉଠିଲୁ ଆମ ରାତିରେ ଆଜି ଖାଇବାକୁ ହେଇଥିଲା ଭାତ ଡାଲି ମାଉଁସ ବଢି ତରକାରୀ ଏବଂ କ୍ଷୀର ଟିକିଏ ହେଇଥିଲା।
ଓ ବଢିଆ ମାଉଁସ ବଢି ତରକାରୀ ତ
ହଁ
ଯୋଉଟାକୁ ଆମେ ଭେଜ୍ ର ମାନେ ଆମିଷ ବୋଲି କହୁଛେ ଆଉ।
ଠିକ୍ ଠିକ୍ କହିଲେ ମାଉଁସ ମୁଢ଼ି ମୁ ମଧ୍ୟ ତମେ ମାରୁଛ ତାହାଲେ ଭାଇ ତମେ ଫିଜିକାଲ ଏବଂ ବିନା ଫିଜିକା ଫିଜିକାଲ ମାନେ ଦୁଇଟି ଫିଜିକାଲ ଏବଂ ସେ ପରିକା ଟାୟୀପ୍ ର ଏକ୍ଜାମ କରି ପାରିବ। ଉଠ ତାହାଲେ।
ହଁ।
ହଁ ଠିକ୍ ଠିକ୍। ମୁଁ ମଧ୍ୟ ତମର କି ଦୈନନ୍ଦିନ ଜୀବନରେ ସକାଳୁ ଉଠିକି ରନିଂ ମାରିବାକୁ ଯାଏ କାଇଁ ତମର ଡାଇଟ୍ ଟା କଣ କେମିତି କହୁନ? ଡାଇଟ୍ ଟା କଣ କେମିତି କହିଲେ ମୁଁ ସେଇ ହିସାବରେ ଫୋଲା କରିପାରିବି ଯଦି ମତେ ଭଲ ଲାଗିଲା।
ଡାଇଟ୍ ଆଜ୍ଞା ସେମିତି କିଛି ନାହିଁ ଆଗରୁ ତ ଆମର ଛାତ୍ରାବାସରେ ଯୋଉ ବୁଟ ସିଝା କଳା ବୁଟ ଥିଲା ସେ କଳା ବୁଟ ସିଝା ଦେଉଥିଲେ। ଆଉ ତା ସାଙ୍ଗରେ ଗୋଟଏ ଲାଖେ ଅଣ୍ଡା ଡେଲି ଦଉଥିଲେ ଆଉ ସେଇଗୁଡାକ ଏବେ ବନ୍ଦ କରିଦେଲେଣି ସେଗୁଡାକ ବନ୍ଦ କରିଦେବା ଫଳରେ ଆମେ ଆମ ନିଜ ହାତରୁ ଯାହା ଖାଇବୁ ତ ଆମେ ଏବେ କଣ କରୁଛୁ ଘରେ ତିଆରି ଛତୁଆ ସବୁବେଳେ ଆମେ ଘର ତିଆରି ଛତୁଆ କିମ୍ବା ଚୁଡା, ଚିନି, କି କଦଳୀ କିମ୍ବା ଯାହାବି ଯେତେବେଳେ ସକାଳ ହେଲା କେତେବେଳେ ଯଦି ବାହାରକୁ ଖାଇବାକୁ ଇଚ୍ଛା ହେଲା ସବୁ ବାହାରୁ ବାହାରୁ ଖାଇବା ଜିନିଷ ଟିକେ ମାନେ ଟିକେ ଆଭଏଡ କରୁଛୁ କଣ ପାଇଁ ନା ବାହାରୁ ସବୁବେଳେ ଖାଇଲେ ବି ଦେହ ଖରାପ୍ ହବ।
ଦେହ ଖରାପ ହବ ଏବଂ ରନିଂ ମାରିବାର କିଛି ଫାଇଦା ହବନି।
ହଁ ଆଉ ବଡିକୁ ସେତିକି ବି ଏନର୍ଜି ମିଳିବନି।
ହଁ।
ବହୁତୁ ଦେହର ଶକ୍ତି ଥିଲେ ସିନା ଆମେ କଣ କରିବା ତ ବାହାର ଜିନିଷ ଆମେ ଯଦି ଖାଇବା ଦେହର ଶକ୍ତି କୁଆଡୁ ଆସିବ। ହଉ ତାର ସେ ଜିନିଷଗୁଡା ବି ଠିକ୍ ସେ ହଜମ ହବନି ନା।
ହଁ।
ତ ସେମିତି ଯଦି ଗଲା ପରେ ତାପରେ ହଷ୍ଟେଲ ରେ ଟିକେ ଭଲ ମାନେ ଖାଇବା ଦିଅନ୍ତି ମାନେ ପୁଷ୍ଟିକର ଖାଦ୍ୟ ଟିକେ ଦିଅନ୍ତି ଖାଇବା ପାଇଁ ଦି ପରେ ଯେମିତି ଆମର ରହୁଛି ଭାତ ଡାଲି ସରି ସାର୍ ପୋଟଳ ତରକାରୀ କଟା। ପୋଟଳ ତରକାରୀ କିମ୍ବା କିମ୍ବା ଯେତେବେଳେ ବାଇଗଣ ଘାଣ୍ଟ ହୋଇଥିବ।
କୋବି ତରକାରୀ ଏବଂ ଫଳମୂଳ ଖାଇଲେ। ହଁ କୁହନ୍ତୁ କୁହନ୍ତୁ।
କୁଣନ୍ତୁ ଆପଣ।
ହେଲେ ଭାଇ ପଢ ପଢାପଢି କଥା ହେବ। ଏବଂ ବୁଲାବୁଲି କଥାଏ ତାହେଲେ ଆପଣ ବୁଲିବାକୁ କୁଆଡେ ଯାଉଛନ୍ତି ନା ସେମିତି ବୁଲାବୁଲି ଜାଗା କିଛି ନାହିଁ। ନାଇଁ ଆପଣ ଙ୍କ ସହରହୋଇ।
ନାଇଁ ସହର ତ ବହୁତ ବୁଲାବୁଲି କରିବାକୁ ଅଛି। ଟିକେ ସମୟ ମାନେ ଅଭାବ ରହୁଛି ଯାହାେଲେ ପଢାପଢିରେ ଟିକେ ଅଧିକ ସମୟ ଦବାକୁ ପଡୁଛି ନା।
ଠିକ କହିଲେ ଭାଇ ଏବେ ଯଦି ପଢାପଢି କରିକି ଚାକିରି ଲଗେଇଦେବେ ତାହେଲେ ବହୁତ ବୁଲିବେ। ଆଉ ଯଦି ଏବେ ବୁଲିବାର ସମୟ ନଷ୍ଟ କରିଦେବେ ତାହେଲେ ପଢାପଢିରେ ସମୟ ଲାଗିବନି।
ହଁ ନିଶ୍ଚୟ କଣ ପାଇଁନା ଯଦି ଆମେ ପୁରା ମାନେ ବୁଲିବା ବୁଲିବାକୁ ଗଲେ ସେ ଦିନଟା ଆମର ବର୍ବାଦ ହେଇଯିବ। ସେ ସେଇ ଯେତିକି ସମୟ ପାଇଁ ଯିବା ସେତିକି ସମୟ ବରର୍ବାଦ ହେଇଯିବ ଆମକୁ ପରେ ରିଗ୍ରେଟ ଲାଗିବ ଯେ ଆମେ କଣ ପାଇଁ ବୁଲିବାକୁ ଗଲୁ କଣ ପଢିଲୁନି ଏତିକି ସମୟେ ପଢିଦେଇଥାନ୍ତେ ତାହେଲେ ଆମର ବି ସେ ପିଲା ଭଳିଆ ଚାକିରି। ଯଦି ଆମ ଆଗରେ କି ଚାକିରି କରି ପଳେଇଲା ତାଲେ ଆମକୁ ବି ସେୟା ଲାଗିବ ଯେ ମୁଁ ସେତିକି ସମୟ ପଢୁଥିଲା ନା ମୁଁ ବୁଲିବା ଟାଇମ୍ ରେ ସେ ପଢୁ ପଢୁଥିଲା। ତ ମୁଁ ଯଦି ସେଇଟାଇମ ରେ ବି ପଢି ଦେଇଥାନ୍ତି ତାହେଲେ ମୋର ବି ଆଜି ଚାକିରି ହେଇଯାଇଥାନ୍ତା।
ଠିକ ଠିକ କହିଲ ଭାଇ।
ତ ପାଠାଗାର ରେ ବହୁତ ପ୍ରକାର ଲୋକଙ୍କୁ ଦେଖିବାକୁ ମିଳୁଛି ବହୁତ ପ୍ରକାର ପିଲାଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଯୋଉମାନେବି ସବୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପାଇଁ ଦିନ ରାତି ଲାଗି ପଡିଛି। ଅଛନ୍ତି ଦିନରାତି ଏକ କରିକି ପାଠ ପଢି ପରିଶ୍ରମ କରୁଛନ୍ତି ତ ସେମାନଙ୍କଠୁ କିଛି ଶିଖିବାର ଅଛି। ସେମାନଙ୍କୁ ଦେଖିଲେ ଆକ୍ଚୁଆଲି ମାନେ ଗୋଟେ ନିଜ ଭିତରେ ଶ ଉ ମାନେ ମାନେ ଶକ୍ତି ବା ଆସେ ଯେ ହଁ ସେମାନେ ବି ପଢାପଢି କରୁଛନ୍ତି ତ ଆମେ ପଢାପଢି କରିବୁ ତାହାଲେ ଆମର ବି ଚାକିରି ହବ। ନ ଏଗୁଡା ଏଗୁଡା ଗୋଟେ ମୋଟିଭେସନ ଭଳିଆ କାମ କରେ ଏଗୁଡାକ। ହଁ ଭାଇ ଆପଣ କଣ କରନ୍ତି? ହ୍ୟାଲୋ। ଆପଣଙ୍କ ନେଟୱର୍କ ବୋଧେ ନାହିଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଭାଇ ଶୁଣିପାରୁଛନ୍ତି ମୋ କଥା।
ହ୍ୟାଲୋ।
ଭାଇ ଆପଣଙ୍କର ନେଟୱାର୍କ ବୋଧେ ଆପଣଙ୍କର ବୋଧହୁଏ ନେଟୱାର୍କ ଟିକେ ହଉନି। ହଁ ଏବେ ଶୁଭାଗଲା ଏବେ ଶୁଭାଗଲା।
ଶୁଭିଲା ନା ହଁ ଭାଇ ମୁଁ ମଧ୍ୟ ଏବଂ ଏବେ ବିଟେକ୍ ଗ୍ରା ଜୁଏସନ ମୋର ସେକେଣ୍ଡ ଇୟର ସରିଲା ଆହୁରି ଦୁଇ ବର୍ଷ ଅଛି। ଆଉ ଦିଇ ବର୍ଷ ସରିଲା ପରେ ମୁଁ ମୁଁ ତ ଭାବୁଛି ଆମ ଘରୁ କହୁଛନ୍ତି ଆଇଟି ଲାଇନ ରେ ଯିବାକୁ କିନ୍ତୁ ମୋର ତ ଇଛା ଗରମେଣ୍ଟ ଚାକିରି କରିବାକୁ। କାରଣ ଆଇ ଟିରେ ଏତେ ଜବ୍ ସିକ୍ୟୁରିଟି କିଛି ନାହିଁ ଗରମେଣ୍ଟ ଚାକିରିରେ ବହୁତ ଜବ ସିକ୍ୟୁରିଟି ଥାଏ। ମେଣ୍ଟ ଜବରେ ତାହା।
ନିଶ୍ଚୟ ନିଶ୍ଚୟ।
ଆଇଟି ଜବ ରେ ତମେ ଦେଖିବ ରିଟାୟାର୍ ହେଇଗଲା ପରେ କିଛି ସୁବିଧା ନାହିଁ ପେନସନ ସେତେ ତ ମିଳୁନି। କିନ୍ତୁ ଗରମେଣ୍ଟ ଜବ ରେ ବହୁତ ପେନସନ। ପେନସନ ମିଳିଥାଏ ତାହେଲେ ତମେ ଯଦି ଯଦି କଣ ଅସୁବିଧା ହେଲା ତମକୁ ତାହେଲେ ତମ ନିଜ ପରିବାରକୁ କିଛି ବି ପଇସା ଦେଇ ପାରିବ କିନ୍ତୁ ପ୍ରାଇଭେଟ ଚାକିରିରେ ଏମିତି କିଛି ସୁବିଧା ନ ଥାଏ ଯାହାକ ମୁଁ
ହେଲ୍ଲୋ।
ଦେଖାଯାଉ କଣ ହଉଛି ଆଉ।
ତାଲେ ଆପଣ ଏବେ ମାନେ ବିଟେ ସେକେଣ୍ଡ ଇୟର ର ଅଛନ୍ତି?
ହଁ ଭାଇ।
କୋଉ ବ୍ରାଞ୍ଚ ରେ ଆପଣ କଣ
ଆମର କମ୍ପୁଟର ସାଇନ୍ସ ବ୍ରାଞ୍ଚ କମ୍ପୁଟର ସାଇନ୍ସ।
ବହୁତ ବଢିଆ ବହୁତ ବଢିଆ ଆଜ୍ଞା। ହଉ ଭାଇ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ଆପଣ ଏମିତି ପଢାପଢି ବଜାୟ ରଖିଥାନ୍ତୁ ଆଉ ଜଲଦି ଚାକିରି ଟିକେ କରିଦିଅନ୍ତୁ ଯାହା ଫଳରେ ଆପଣଙ୍କ ଘର ଲୋକଙ୍କୁ ମଧ୍ୟ ଖୁସି ଲାଗିବ ଆଉ ଆପଣ ମଧ୍ୟ ଆତ୍ମସନ୍ତ ଦୃଷ୍ଟି ମିଳିବ।
ଧନ୍ୟବାଦ ଧନ୍ୟବାଦ ଭାଇ ଧନ୍ୟବାଦ ଭାଇ। ଆପଣଙ୍କ ସହିତ କଥା ହେଇକି ମଧ୍ୟ ବହୁତ ଭଲ ଲାଗିଲା ହଉ ଠିକ ଅଛି। ରଖିଲି। ହୁଁ